ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ ଆ
ଆଉ ଏବେ କଣ କରୁଛନ୍ତି ହଁ କଣ କରୁଛନ୍ତି ଏବେ?
ଏବେ କଣ କରିବି ସେ ସକାଳେ ଜଳଖିଆ ସଇଲା। ଏଇ ଲୁଗା ଶୋଇଥିଲେ ସବୁ ବେଡ୍‌ସିଟ ଲୁଗାପଟା ଭାଙ୍ଗୁଛି ବିଛଣା ଝାଡୁଛି ଆଉ। କଣ କରିବି ଆଉ ଆପଣ ଫୋନ କଲେ ଆଉ।
ନା ମୁଁ କହୁ କହିଲେ କି ଆପଣ ସକାଳୁ ଆଜି ଉଠିକି କଣ ଆପଣ ଟିଫିନ୍ ଫିପନ୍ କରିସାରିଲେଣି।
ହଁ କରିକି ଆଇଲି ଭଜା। ପିଠା କରିବି ଭଜା କରି ଆଇଲି ଜଣେ ଖାଇକି ଗଲେଣି ଆଉ ଦି ଜଣ ଦି ଜଣ ଖାଇସାରିଲେଣି ଆଉ ଜଣେ ଉଠିବ ଖାଇବ। ଆଉ ଗାଧୁଆ ବେଳେ ପରିବା ପତ୍ର କାଟି ଦେଇକି ଆଇଲି। ଚା ଧରିକି ସଜାଡୁଛି ଆଉ।
ଆଚ୍ଛା ଆପଣଙ୍କର ଆପଣ ନିଜେ ଟିଫିନ୍ ଖାଇଛନ୍ତି?
କଣ କହିଲେ?
ଆପଣ ସକାଳେ ନିଜେ ଟିଫିଣୀ ଖାଇଛନ୍ତି?
ମୁଁ ଚା ପିଇଚି ଆଉ ଖାଇବି ଆଉ।
ଆଉ ଟିଫିନ୍ କେତେବେଳେ କରିବେ?
କରିବି ଆଉ।
ଆପଣ କହୁଥିଲେ ଗାଁକୁ ଆସିବେ ବୋଲି ଆସିଲେନି କି?
ଗାକୁ ଯାଇଥାନ୍ତି ଯେ ଗରମ ହୋଉଥିଲା ପିଲାମାନେ ରୋଷେଇ କରି ଖାଇବାକୁ କଷ୍ ତ ତାପରେ ଏବେ ବର୍ଷା ଟିକେ ହଉଛି। ଆର ମାସ ବେଳକୁ ଯିବି ଆଉ ଦେଖିବା ଆଉ। ଆଉ ଏବେ ଆଉ ଯାଇପାରିବା ହବନି ରଥଯାତ୍ରା। ଅଛି ଆର ମାସ ବେଳକୁ ଯିବି ଆଉ।
ଆପଣଙ୍କର ଗୋଟେ ବାହାଘରିଆ ଥିଲା କହୁଥିଲେ ନା ଆସିବେ ବୋଲି ମୁଁ କହିଲି କଣ ଆସିବେ କି ନାହିଁ କଣ। ଆଉ।
ଆଉ ବାହାଘରିଆ ଯାଉଛି ଆଉ ବର୍ଷା ଦିନରେ କଣ ବାହାଘରିଆ ଯିବି ଯିବିନି।
ଆଉ ଆପଣ
ପଇସା ପତ୍ର ପଠେଇଦେବି ଆର ମାସ ବେଳକୁ ଯିବି ଆଉ।
ଆପଣଙ୍କ ଯୋଉ ବନ୍ଧୁ ଖରାପ ଭାବିବେନି ଗୋଟେ ବାହାଘର ଉତ୍ସବରେ ଆପଣ ଯୋଗ ଦେବେନି ଗୋଟେ ସେମାନେ
ନା ପ ଖରାପ ଭାବିବେନି କହିଦେମି କଉ କଥାରେ ଗୋଟେ କାଟି ଦେଇକି ରହିଯିବାକୁ ପଡିବ ଆଉ।
ଓହୋ। ଦାଦା ତାଙ୍କର ଝିଅ ବାହାଘର ଥିଲା ନା ପୁଅ ବାହାଘର ଅଛି?
ଏ ଝିଅ ବାହାଘର ପୁଅ ବାହାଘର ପୁଳାଏ ଆମ ଘରେ ସବୁ ପୁଳାଏ ଛୁଆ। ସବୁବେଳେ ବାହାର ମଘା କାମ ସବୁ ଲାଗି ରହିଛି।
ଆପଣଙ୍କ କଣ ବଡ଼ ପରିବାର ନା କଣ?
ହଁ ଅଁ ଆମର ମେଞ୍ଚେ ଲୋକ। ଅଧେ ତ ବାହାରୁ ରହୁଛନ୍ତି।
ଆପଣ ଙ୍କ ପରିବାର ମାନେ କଣ କେତେ ଲୋକ କଣ ଆପଣଙ୍କର?
ଆମର ସାତଟା ବାପା।
ମାନେ ଆପ ବା ବା ବା ଆପଣଙ୍କ ବାପା ହଉଛନ୍ତି ସାତ ଭାଇ।
ହଁ ବାପା ମାନେ ସାତ ଟା ତାଙ୍କର ର ଛୁଆ ପିଲା ଭଲ ମନ୍ଦ ସବୁ ନେଇ ପୁଳାଏ ଆମର। ହୁଂ
ତାମାନେ ଆପଣଙ୍କ ଇଏ ମାନେ ସବୁ ଗୋଟେ ଗୋଟେ ମାଆ ର?
ନା ମ ସାତ ଦିଟା ସଂସାର କରିଥିଲେ।
ଓହୋ ଆଉ ଆଚ୍ଛା ଆଗ ମା ର ତାର କେତେଟା ପିଲା ଥିଲେ?
ଚାରି ଚାରି ପୁଅ ତିନି ଜଣ ଗୋଟେ ଝିଅ ବାହା ନ ମରିଯାଇଥିଲେ ଆଉ ଦିଟା ଝିଅ ବାହାହେଇ ଯାଇଥିଲେ। ସବୁ ପୁଅ ଝିଅ ଜଇଁ ସବୁ ମରିଗଲେଣି ଖାଲି ଆଉ ଦିଟା ଖୁଡି ଅଛନ୍ତି। ଆଉ ଆଉ ପଛର ଗୋଟେ ଦାଦା ମରିଗଲେଣି। ହଁ ଆଉ ତିନି ବୋହୁ ଅଛନ୍ତି ଦି ଦାଦା ଅଛନ୍ତି। ଝିଅ ଛଅ ଛଅ ବାର ଝିଅ ଅଛନ୍ତି।
ଆପଣ ଆପଣ ଙ୍କ ର କେହି ବାହାରେ ରହୁଛନ୍ତି?
ହଁ ଆମର ସବୁ ବାହାରେ ବହୁତ ଅଛନ୍ତି ପୁଳାଏ ବାହାରେ ଅଛନ୍ତି ଘରେ ଗାଁ ରେ ଏତେ ନାହାନ୍ତି କାମ କାର୍ଯ୍ୟ ହେଲେ ସବୁ ଆସନ୍ତି ଆଉ ପୁଳାଏ ଲୋକ ହେଇଯାନ୍ତି ଫୁଲ ଘର ଆଉ। କାମ କାର୍ଯ୍ୟ ଆସିଲେ କାମ ସରିଗଲେ ଦି ଚାରି ଦିନ ରହିିକି ପଳାନ୍ତି ସବୁ ଆଉ।
ଆପଣଙ୍କର ସାତ ଭାଇରେ ବାପାଙ୍କର ଯଉ ସେମାନଙ୍କ ପିଲାପୁଲି ବହୁତ ଥିବେ ସମସ୍ତେ କଣ ବାହାରେ ଯାଇ ଅଛନ୍ତି?
ନା ନା ସେ ଅଛନ୍ତି ଆ ଚାରି ପାଞ୍ଚ ଜଣ ଅଛନ୍ତି ଆଉ।
ଓହୋ ଆଉ ଯେଉଁ କର୍ମ କରାଣୀ ହେଲା ସେମାନେ ସବୁ ଆସନ୍ତି ଗାଁ କୁ?
ହଁ ଆସନ୍ତି କାମ କାର୍ଯ୍ୟ ସଇଲେ ଦି ଦିନ ତିନି ଚାରି ଦିନ ରହିକି ପଳାନ୍ତି ଆଉ।
ଆପଣଙ୍କ ନିଜର ବାପାଙ୍କର ତମେ କେଇ ଭାଇ ଭଉଣୀ ଥିଲ?
ହାଲୋ।
ହଁ ଆପଣଙ୍କ ନିଜ ଅଁ ଭା ବାପାର କେତେ ପିଲା ଥିଲ ଆପଣ?
ଆମେ ଭାଇ ଭଉଣୀ ପାଞ୍ଚଟା। ତିନି ଝିଅ ଦି ପୁଅ ଦିଅ ଜଣେ ବମ୍ବେରେ ଜଣେ ଭୁବନେଶରରେ। ସିଏ ସବୁ ଘର ଦୁଆର କରିକି ସେଠି ସବୁ ରହିଗଲେଣି ସିଏ ଆଉ ଗାଁକୁଆସିବେ କାମ କାର୍ଯ୍ୟ ହେଲେ ଆସୁ ଆସୁଚନ୍ତି ନହେଲେ ନାଇଁ ଆଉ, ଆଉ ଗାଁରେ ଭବିଷ୍ୟତରେ ଆସିକି ଘରଦ୍ୱାର କରିବେ। ରହିବେନି।
ଆଉ ଆପଣଙ୍କ ଭଉଣୀ ଆପଣ ଭଉଣୀ ତିନି ଜଣ?
ଆମେ ସବୁ ବାହା ହେଇ ଯାଇଛୁ ଆଉ ଅଛନ୍ତି ନା କଣ।
ନା ନାଇଁ ଆପଣଙ୍କ କ ମାନେ ଆପଣ ବଡ଼ ନା ସାନ?
ମୁଁ ଦି ଭାଇଙ୍କ ତଳେ ଆଉ ଦି ଜଣ ମୋ ତଳେ ଆଉ।
ଓ ଝିଅ ଭିତରେ ବଡ ଆପଣ?
ଆଜ୍ଞା।
ଆଉ ତାପରେ ଆପଣଙ୍କ ମଝିଆ ଭଉଣୀ ସାନ ଭଉଣୀ ସବୁ କୋଉଠି ବାହା ହେଇଛନ୍ତି?
ସେଇ ଗାଁ ପାଖାପାଖି ସବୁ ବାହାହେଇଛନ୍ତି ଆଉ।
ଆଉ ତମେ ଏକା ଖାଲି ଭୁବନେଶ୍ୱରେ ଆସିି ରହିଛ?
ମୁଁ ସେଇ ଗାଁ ପାଖାପାଖି ମୁଁ ଆସିକି ରହିଛି ଭୁବନେଶ୍ୱର।
ଆଚ୍ଛା ଆଛା ଆ ତାଙ୍କର ସବୁ ଆପଣଙ୍କ ସାନ ଭଉଣୀ ମାନଙ୍କର ପିଲାପିଲି ସବୁ କଣ ଅଛନ୍ତି?
ସାନର ଗୋଟେ ଝିଅ ମଝିଆର ଦିଟା ଝିଅ ଗୋଟେ ପୁଅ। ଆଉ।
ଆପଣଙ୍କର?
ଦିଟା ଝିଅ।
ଆଚ୍ଛା ଆପଣଙ୍କର ଦିଇଟା ଝିଅ ପୁଅ ଆପଣଙ୍କର ନାହିଁ ନାଇଁ?
ନାଁ।
ଆପଣଙ୍କ ଭାଇ ଜଣେ ଆପଣଙ୍କ ପାଖାପାଖି ରହୁଛନ୍ତି?
ହଁ ହଁ।
ତାଙ୍କର କଣ ପିଲାପିଲି ସବୁ ଅଛନ୍ତି?
ତାଙ୍କର ଝିଅଟେ ପୁଅଟେ ସଭା ବଡ ଭାଇର ଝିଅଟେ ପୁଅଟେ।
ସେମାନେ ସ ପିଲାମାନେ କଣ କରୁଛନ୍ତି ସବୁ?
ହେ ପଡୁଛନ୍ତି ସବୁ ଆଉ।
ଓ ଚାକିରି ବାକିରି କେହି କରୁନାହାନ୍ତି ନାଇଁ?
ନା।
ଆ ଆପଣ ଆପଣଙ୍କ ଝିଅ କେହି ଚାକିରି ବାକିରି କଲେଣି?
ନାଁ ନା। ସେ ପଢୁଛନ୍ତି ଖାଲି ଅନଲାଇନରେ ଡ୍ରେସ ମଗଉଛନ୍ତି ଆଉ ପଢୁଛନ୍ତି ଆଉ।
ଆ ଡ୍ରେସ ଯେତେବେଳେ ମଗଉଛନ୍ତି ଆପଣ ପିଟୁନାହାଁନ୍ତି ଝାଡୁ ପହଁରା ଆପଣଙ୍କ ଘରେ ନାଇଁ କି?
ସେ ଶୁଣୁଛନ୍ତି ନା କଥା। ଖାଲି ଡ୍ରେସ ଗୁରା ତି ଡ୍ରେସ ଖାଲି ମଗେଇ ଘର ଦ୍ୱାର ଜରି ଅଳିଆ କରୁଛନ୍ତି ଡ୍ରେସ କାଣ୍ଡେ କରୁଛନ୍ତି। ମୂଷା କାଟୁଚି ଅସରପା ହଉଚି ଏଇଆ ଆଉ କରୁଛନ୍ତି ଆଉ ହଁ।
ନା ଆପଣ ଡେସେ ଡ୍ରେସ ମଗଉ ଛନ୍ତି ଆପଣ ଦିତିନିଥର ଦେଖିଏ ଝାଡ଼ୁ ଫାଂଡୁ ପହଁରାରେ ପିଟୁ ନାହାଁନ୍ତି ଦେଖିବେ ତାପରେ ଆପେ ଆପେ ବନ୍ଦ ହେଇଯିବେ।
ଆ ହ
ଆଜ୍ଞା।
କଣ କହ ଅଇନେ ଛୁଆ ଶୁଣୁଜନ୍ତି ନା
ଆଉ ଆପଣକୁ ଅଁ ମାନେ ବିରକ୍ତ ଲାଗୁନାଇଁ ଲୁଗା କଚା କଚି ଆପଣ ସଫା କିଏ କରେ
ବିରକ୍ତ ଲାଗିଲେ କଣ କରିମି କରିବାକୁ ତ ପଡୁଚି ଆଉ କଣ କରିବି
ନା ଆପଣଙ୍କର ଲୁଗାପଟା ସବୁ ସଫା କେମ୍‌ତି ହଉଚି
ସିଏ ତାଙ୍କର ତାଙ୍କର୍ ଡ୍ରେସ୍ ପଟା କରନ୍ତି
ଆଚ୍ଛା ଆଚ୍ଛା ଆଉଁ ୱାସିଙ୍ଗ୍ ବେସିଙ୍ଗ୍ ଗୋଟେ କିଣି ଦେଉନାନ୍ତି ଆପଣ ସୁବିଧା ହବ
ଛେଦି ମାଲ୍‌ପାଣି ଦର୍‌କାର୍ ନା ଆଉ ଖାଲି ମାଲ୍‌ପାଣି ଥିବା ଦର୍‌କାର
ଆପଣ ଗୋଡେ ପୁରୁଣା କାର୍ କିଏ ଗୋଟେ ବିକୁଥୁବ ଆପଣ କିଣିଦେଲେ ଆପଣଙ୍କୁ ଶସ୍ତା ହବ ଗୋଟେ କିଣିଦେଲେ ଆପ୍ କିଛି ଅସୁବିଧା ନାଇଁ ଆପଣ ପିଲାମାନେ ସଫା କରିପାରିବେ ସେବେଳୁ ଦେଖି ଆପଣ ପିଲା ପୁରା ରେଡ଼ି ହେଇଯିବେ ସାଙ୍ଗେ ସାଙ୍ଗେ ନେଇ ସୁଇଜି ମାରି ପକେଇ ଦେଇ ସଫା କରି ପକେଇବେ ଆପଣ ଥରେ ଚେଷ୍ଟା କରନ୍ତୁ
ଆପଣ ଚେଷ୍ଟା କରନ୍ତୁଥରେ ଦେଖି ଗୋଟେ କିଣି ଦିଅନ୍ତୁ ଆପଣ ପିଲାମାନେ କେଉଁ ସଫା କର୍ ଡେଇଁ ଡେଇଁ ସଫା କରିବେ ଆଜ୍ଞା ଯାଇଁକି ଲୁଗା ପକେଇ ଦେଇ ସୁଇବେ ସେ କହ୍‌ବ ମୋର ଚାରି ଖଣ୍ଡେ ସେ କମ୍ବର ଦି ଖଣ୍ଡେ ଏମ୍‌ତି ପକେଇ ସଫା କରିବେ ଆପଣ କଣ କଉଜନ୍ତି ଖାଉ ଆପଣଙ୍କୁ କଣ ଥଣ୍ଡା ଫଣ୍ଡା ହେଇଚି ଗି
ନା ଆଉ କାଶ ଟା ହଉଜି କାହିଁକି ହବ
ଆପଣ ତ ମୁଁ ତ ଦେଖୁଚି ଆରମ୍ଭରୁ ଆପଣ ଖୁଁ ଖାଁ ଖଁ ଆଉ ଜଣକ ହାଇ ମାରୁସ୍ ଚନ୍ତି କାଶୁଜନ୍ତି ମାନେ କଣ ଆପଣଙ୍କ ଦେହ ବୋଧେ ମାନେ ଠିକି ବୋଧେ ନାହିଁନା ଆପଣ କଥା ହେଲେ ଏମ୍‌ତି ହୁଏ ଆପଣଙ୍କର
ସେ କଥା ହେଲେ ଆଉ ହଉ
ଆଉ ଅଲଗା ବେଳେ ହୁଏନି
ନାଆ
ଆଉ ଯେତେବେଳେ ଆପଣ ସାଙ୍ଗ ସାାଥିରେ ପାର୍କ ବୁଲିବାକୁ ଯାଉଚନ୍ତି ସାଙ୍ଗ ସାଙ୍ଗରେ ବସି ଖଟି କରୁଚନ୍ତି ସେଠି ତେହ୍ଵଁତି କାଶ ଖଁ ଖାଁ ମଁ ମାଁ ହଅଁନ୍ତି ଆଉ ସେମିତି ହେଲେ ଆପଁ ସେରା ଆପଣ ତ ସେମିତି ହେଲା ଆପଣଙ୍କୁ ସେ କଉଣି ଡିହ ମାରି ଆପଣଙ୍କୁ ପାଖରୁ ଉଠେଇ ଦେବେ
ଦାଇଁ ଥିବେ ଡାକିବେ ସହେ ଥରେ ଡାକିଲେ ଆସ ବସିବ କହୁଣି ମାରଗିି ଉଠେଇ ଦେଥାନ୍ତେ ଦେଛ ଚନା
ନା ଆପଣଙ୍କର ଜଉ ପାଖରେ ଯେଉଁ ମାନବ୍ ମା ଅଛି ଜଣେ ସିଏ ତ ଭାରି ନାକ ଟେ କି ସୁନ୍ଦରୀ ତେଣୁ ସିଏ ତ ଦେଖିବେ ପୁରା ଇଏ କରିବେ ଆପଣ ଯଦି ଏମ୍‌ତିଆ ଖଁ ଖାଁ ମ ମା ଛିଇଁ ଛାଁ ହେବେ ଆପଣକୁ ସେ କଉଣ୍ ଡେ କହିବ ଜା ଜା ପଳା ଏଠୁ ଉଠ୍ ସେ ଭାରି ଇଏ ଆପଣ କେମିଦି ଏଁ ଆ ଆପଣଙ୍କର ଏ ସ୍ଵଭାବ କାହିଁଗି ରହିଜି ଯେ ଖଁ ଖାଁ ଏଇ କାସିଲି ମାନେ କଣ ଆପଣ କଣ ତଣ୍ଟି ତ ଆପଣ କଣ ଆପଣ ତଣ୍ଟି ଫଟେଇ କଥା ହଉଜନ୍ତି ଯେ ଆପଣ କାଶ ଛୁଁ ଛାଁ ହଉଜନ୍ତି ପଡିଗି
ଅଁହ୍
ହାଲୋ
ହଁ କୁଅନ୍ତୁ
ନାଁ ମୁଁ କହିଲି ଆପଣଙ୍କର କଣ ଥଣ୍ଡା ରଉଚି ନା କଣ ଏମ୍‌ତି ହୁ ମାନେଁ ଏ କାଶୁଛନ୍ତି ହାଇ ମାରୁଛନ୍ତି ଛୁଁଛାଆଁ ହେଉଛନ୍ତି ଆଁ।
ସେ ଲଙ୍କା ଗ୍ୟାସ ଟା ହଉଛି ତ ସେ
କଣ ଲଙ୍କା ଧୁଆ ଆପଣଙ୍କର ଘଣ୍ଟେ ହେଲା ହଉଛିନା?
ହଁ ସେ ଫ୍ୟାନ ଚାଲୁଛି ସ୍ଲୋର ଟାଣୁଛି ଆଉ।
ଓ ସେଇଥିପାଇଁ ଲଙ୍କା ଧୁଆ ହଉଛି। ଆଉ ଆପଣ ଘରର ଅନ୍ୟମାନଙ୍କର ସେମିତି ଲଙ୍କା ଦ୍ୱାରା ଛୁଇଁଛାଁ କୁଂ କାଁ ହଉଛନ୍ତି।
ସେ ସେପଟ ଘରକୁ ବୋଇଛନ୍ତି ମୁଁ ଏଇ ଲଙ୍କା ଗ୍ୟାସ ପାଖକୁ ଘରକୁ ବୋଇଛି।
ଓ ସେମାନେ ବୋଧେ ଓହୋ ସେମାନେ ବୋଧେ ବିନା ଫ୍ୟାନ ନେ ବହୁଛନ୍ତି ତମେ ବୋଧେ ଫ୍ୟାନ୍ ଦେଇ ବଇଛ ଖାଲି ନା କଣ?
ହଁ।
ଆଚ୍ଛା ଆଚ୍ଛା ଆପଣ ସକାଳୁ ନଡ଼ିଆ କରୁଥିବେ କରିବେ ବୋଲି କହୁଥିଲେ କୋରିଲେ।
ନା କୋରିନି କୋରିବି ଆଉ।
ହଉ ହଉଉ ଆଉ ମୁଁ ଟିକେ ବ୍ୟସ୍ତ ଅଛି ରଖୁଛି ପରେ କଥା ହେବା ଆଁ।
ହଉ।